ଆଜ୍ଞା
ଆଜ୍ଞା ନମସ୍କାର।
ଆଛା ମୁଁ ଏଇ - ଏମିତି ରୋଷେଇ ସରିଲାଣି ଏଠି ଟିକେ ବସିଥିଲି ଆଉ
ଆଜ୍ଞା
ଆଉ ହୁଁ ତମ ଘରେ ସବୁ ଖାଇସାରିଲେଣି
ନା ନା ଆମ ଘରେ ଖାଇବା ଟାଇମ ହେଇନି ଖାଇବା ସମୟ ହେଇନି ଖାଇବେ ଗୋଟେ ବାଜିଲେ ଖାଇବେ ଆଉ ପିଲା ସବୁ ସ୍କୁଲ ଯାଇଛନ୍ତି। ଆସିଲେ।
ଆଚ୍ଛା ଆପଣୁଅ ପୁଅ ବିଦ୍ୟାଳୟ କେତେବେଳେ ଯାଉଛନ୍ତି କେତେବେଳେ ଆସୁଛନ୍ତି?
ହଁ। ହଁ ମୋ ପୁଅ ଯାଉଛି ସକାଳ ଛଅଟା ରୁ ଯାଉଛି। ଆଉ ଦିଟା ବାଜିଥିଲେ ଆସିଛି ଘରକୁ ଆଉ
ଆଚ୍ଛା।
ଆପଣଙ୍କର ଖିଆ ପିଆ ସଇଲା ନି ନା?
ହଁ ଖିଆ ପିଆ ସଇଲା ଖିଆ ପିଆ ସବୁ ସରିନି ଆପଣ ଯେମିତି କହିଲେ ଟାଇମ ହେଇ ସମୟ ହେଇନି ଛୋଟ ଛୁଆ ମାନେ ଯାହାକୁ ଭୋକ କରୁଛି ସେ ଖାଇ ଦଉଛନ୍ତି ଆଉ
ଆଁ ଆଜ୍ଞା।
ଆଚ୍ଛା ଆପଣଙ୍କର ସବୁ କଣ- ଚାଷ ବାସ ସବୁ କଣ ହଉଛି ଆପଣଙ୍କ ସବୁ ଘରେ?
ଆମର ଧାନ ହଉଚି ମୁଗ ହଉଛି ବିରି ବି ହଉଛି ଆଉ ବାଡିରେ ଆମେ ଏମତି ଛୋଟ ମୋଟ ଶାଗ ଫାଗ ଆମ ବାରିରେ ଆମେ ନିଜେ କରିକି ଖାଉଛୁ ଆଉ
ଆ ବାଡିରେ ସବୁ କଣ କଣ ଗଛ ଲାଗିଛି ଆପଣଙ୍କର ସବୁ କି କି ଗଛ ଲାଗିଛି?
ମୁଁ ଶାଗ ଗଛ ଲଗେଇଛି। ଆଉ ବାଇଗଣ ଗଛ ଲଗେଇଛି ଟମାଟର ଗଛ ଲଗେଇଛି। ଲଙ୍କା ଗଛ ଲଗେଇଚି ମତେ ଟିକେ। ମାନେ ରୋଷେଇ ପାଇଁ ଟିକେ ନିଜ ବାଡିରୁ ଅଳ୍ପ ଅଳ୍ପ କରିକି କରିବାକୁ ଭଲ ଲାଗେ
ଆଚ୍ଛା ଯାହା ହଉ। ଆଜିକାଲି ସବୁ ତ କିଣିକି ନେଇ ଯାଉଛ ତମେ ଯୋଉ ବାଡିରେ ଫସଲ କରିଛ
ଆପଣ ଶାଗ ଫାଗ ଲଗାନ୍ତି ନା ବାଡିରେ ଲଗାନ୍ତିନି
ହୁଁ ହଁ ମୋ ଜେଜେମା ଶାଗ ଲଗେଇଛି ଲଗେଇଚି ଆମର ଟିକେ କଣ କହିଲ ଉଁ। ଅଲଗା ଗଛ ସବୁ ଟିକେ ଅଧିକ ଅଛି। କଦଳୀ ଗଛ ସବୁ ଅଛି ପିଜୁଳି ଗଛ ତିନି ଚାରିଟା ଅଛି ଫ ଗଛ
ବି କଦଳୀ ଗଛ ଅଛି ପିଜୁଳି ଗଛ ଅଛି ବାତାଜି ସେଛଟା ଅଛି ଅଛି ସଜନା ଗଛ ଅଛି କଳି ଗଛ ଅଛି କୋଳି ଗଛ ଅଛି
ହଁ ଆମର ସେଇ ଆପଣଙ୍କ କଥା ଟିକେ ସ୍ପଷ୍ଟ ଶଭଜଣ ଟିକେ ବାହ ଆସିବେ। ଆପଣଙ୍କ କଥା ଶୁଭାଯାଉନ ଟିକେ ଦୟାକରି ବାହାରକୁ ଆସିବେ। ହ୍ୟାଲୋ।
ଆଉ ଆପଣଙ୍କର ପଢାପଢି ସରିଲାଣି?
ପଢାପଢି ସରିଲାଣି। ଆଉ ତମେ ଫୁଲ ଗଛ ସବୁ କଣ କଣ ଲାଗେଇଛ ଆମର ଅ ଅଛି ଆମର କେ କେ ଫୁଲ ଗଛ ମୁଁ କହୁଛି ଶୁଣ ଧଳା ଟଗର ଅଛି ଧଳା ମନ୍ଦାର ଅଛି ନାଲିମଣ୍ଡାର ଅଛି ଆଉ ଚମ୍ପା ହ ଚମ୍ପ କ ମଲ୍ଲୀ ଫୁଲ କୁହନ୍ତନ୍ତି ଜାଣିନି ଚମ୍ପା ଫୁଲ ବୋଧେ ଆଜ୍ଞା ଚମ୍ପା ଫୁଲ ଏଇ ସବୁ ତିନି ଚାରିଟା ଫୁଲ ଅଛି ଗଛ ଅଛି ଆଉ।
ଆଛା।
ତମର ସବୁ କି କି ଫୁଲ ଗଛ ଲଗେଇଛ?
ଆମର ଖାଲି ଧଳା ମୁନ୍ଦାର ନାଲିମନ୍ଦାର ଏବେ ସବୁ ଲଗା ହେଇଛି ଗେଣ୍ଡୁ ସେଟା ଫୁଟିନ ଏବେ ବହୁତ ଛୋଟ ଗଛ ଅଛି ଆଉ ମନ୍ଦାର ଟଗର ବାସ ଏତିକି ଆଉ।
ଆପଣ ସଜନା ଆଚ୍ଛା ଆପଣ ସଜନା ଗ ଛ ଲ ଆପଣଙ୍କ ବାରିରେ ଅଛି ନାଁ?
ହଁ ସଜନା ଗଛ ଅଛି। ଏଇଟା ଓ ମାନେ ଓଡ଼ିଆଙ୍କର ସଜନ ଗଛଟା ବାର୍ ରେ ରହିବା ହଉଚି ମାନେ ସେଟା ସମସ୍ତଙ୍କ ବାରିରେ ପ୍ରାୟ ଥିବ।
ନାଇଁ ଯାହାର ଅଛି ମାନେ ସିଏ ଜାଣିଥା ପୁରା ତାର ପୁରା ଭାଗ୍ୟ।
ଆ ହ ଏବେ ଏବେ ତ ଡାକ୍ତର କୋହୁଚନ୍ତି ନାଁ ବୋହୁତ ସଜନା ଶାଗ ଖାଇବାକୁ।
ଆଚ୍ଛା ହଁ।
ସଜନା ଶାଗ ଖାଇଆକୁ ସ ନା ଶାଗର ପାଉଡ଼ର ବି ପିଇବାକୁ।
ହୁଁ ହୁଁ ଅଁ ଉଁ ସଜନା ଶାଗ ସଜନା ଛୁଇଁ ବାରି ସେ ତ ଅଧିକ ସବୁଠୁ ଅଧିକ ପ୍ରୋଟିନ୍ ରହୁଚି।
ହଁ।
ଆମର ପାନ ଗଛ ବି ଅଛି ମୋ ମା ଲାଗେଇଚି।
ହୁଁ ଆପଣ ଖାଆନ୍ତି?
ମୁଁ ପାନ ଖାଏ ଉଁ ମୋର ଏବେ ବ୍ଲଡ଼୍ ଟେଷ୍ଟ୍ କରିଥିଲି ଗୋଟେ ରିପୋଟ୍ ରେ ମୋ ମୋ ଗୋଟେ ମାନେ ଯୋଉଟା ଆମ ଟେ ବଡ଼୍ ରୁ ବ୍ଲଡ଼ ରୁ ମୋର ବାହାରିଚି। ଗୋଟେ ମୋର କମି ଅଛି ପେଟଲେଟ୍ କମ ଅଛି। ତ ଡକ୍ଟର୍ ମଦେ ତୁ ଡାକ୍ତର୍ ମତେ କହିଚନ୍ତି ଅମ୍ବୃତଭଣ୍ଡାକୁ ଖାଇବା ପାଇଁ।
ଆଜ୍ଞା।
ଜୁସ୍ ହଉ କି ଅମୃତଣ୍ଡା ସନ୍ତୁଳା ହଉ ଇଏ ଖାଇବା ପାଇଁ ଆମର ଅମୃତଭଣ୍ଡା ଗଛ ଅଛି। ଖାଉଚି ଏମତି କେବେ କେବେ ଆଉ।
ଆଜ୍ଞା ଆମର ଅମୃତଭଣ୍ଡା ଗଛ ଥିଲା ଭା ଙ୍ଗି ଯାଇଚି ଏବେ ସବୁ ନୂଆ ନୂଆ ହେଇଚି। ଫୁଲ ଧରଚି ଫଳ ହେଇନି ହବ ଆଉ।
ମୁଁ ତ ଭୁଲି ଆଉଚି କହିବା ପାଇଁ ଆମର ଆହୁରି କଖାରୁ ଗଛ ଅଛି କଖାରୁ ଡଙ୍କ ଗଛ ଅଛି ପୋ ଇ ଗଛ ଅଛି।
ଡଙ୍କ ରାଇତା ପୋଇ ଡଙ୍କ ରାଇତା କରିକି ଖାଆନ୍ତୁ ଆ
ଆମର ଆଜି ହେଇଚି।
ଡଙ୍କ ରାଇତା।
ହଁ ଆମର ଆଜି ରାଇତା ଯେ ରାଇ ରାଇତା ସବୁ କଁ କଁ ପରିବା ପକେଇଚି ମୁଁ ଟିକେ କହିବି ଆପଣ ଜାଣିବାକୁ ଚାହୁଁ ଚନ୍ତି କି?
ହଁ ଡଙ୍କ ରାଇତାଟା କେମତି ହୋ କରୁଚନ୍ତି କହି ଦୋଉନାହାନ୍ତି।
ଆସେ ନାଁ ମୁଁ ଯେତିକି ଦେଖିଚି କହୁଚି ଆପଣଙ୍କୁ ଆଜି ଆମର କଟା ହେଇଥିଲା। ସାରୁ, ଆଳୁ ଓ ଆ ମଞ୍ଜା ବକଟେ ଆଉ ପୋଇ ପୋଇ ପତ୍ର ସଜନା ପତ୍ର ମୁଠେ ଆଉ ଉଁ ଉଁ କଖାରୁ ଡଙ୍କ, କଖାରୁ ଏ ସବୁଥୁରୁ ମିଶା ମିଶି ହେଇକି ଯେମତି ଆମର ମିଶା ମିଶି ଘାଣ୍ଟ ହୁଏନି ସେଇ ଟାଇପ୍ ର ସବୁ ପ୍ରକାର ସବୁ ଘଣ୍ଟା ଘଣ୍ଟା ହେଇକି ଷୋରିଷ ମସଲା ହେଇ ଅ ପୁରା ମୋ ବଡ଼ ଭଉଣୀ ଆସିଚି ସିଏ କରିଚି। ମୁଁ ଚାଖି ସାରଲିଣି ଅତ୍ୟନ୍ତ ସ୍ଵାଦିଷ୍ଟ ହେଇଛି।
ଆଜ୍ଞା।
ମୁଁ ତ ବହୁତ ପ୍ରକାର ହୁଏ ମୋ ବୋଉ କରେ ଆଗେ ମସ ଆଗେ ପରିବା ଟାକୁ ସିଝେଇ ଦେଇଥବ ନ ନଲେ ମସଲା କଷିଦବ ଆଗେ ପରିବା ପକେଇଦବ ନହେଲେ ମସଲା ପରିବା ଟା ସିଝେଇ ଦେଇଥବ। ସନ୍ତୁଳିକି ତାପରେ ମସଲା କଷିକି ପକେଇଦିଏ। ମୋ ବଡ ଭଉଣୀ ଏମିତି କରେ ମୋ ବଡ ଭଉଣୀ ଡାଇରେକ୍ଟ ଯେମିତି ମୋ ମା ଜେଜେ ମା କରେ ସେମିତି କରେ ଯେମିତି ପ୍ରକୃତରେ ଯେମିତି ଯାହା ମାନେ ଟା ହୁଏ ଆଗେରେ ତେଲ ପକେଇବା ଟିକେ ପ ମାନେ ଉ ପରିବା ଟାକୁ ଇଏ କରିବେ ହଁ ଟିକେ ଅଧା ସିଝିଲା ନା ଟିକେ ଜର୍ସିି ହେଲା ପରେ ମସଲା ତାପରେ କଞ୍ଚା ମସଲା ପକେଇ ଦିଅନ୍ତି।
ଆଜ୍ଞା।
ତାପରେ କେମିତି କରନ୍ତି ଆଉ ମୋ ବୋଉକୁ ଟିକେ କଞ୍ଚା ମସଲା ପସନ୍ଦ ନୁହଁ। ତ ର ବୁଝ ଦେଇ କସିକି କରେ।
ଆଜ୍ଞା।
ଏବେ ଶୁଣିବାକୁ ପାଇଛି ତା ଦେହ ଗୋଟେ ବାଦାମି ପକେଇଲେ ଅଧିକ ସ୍ଵାଦିଷ୍ଟ ଲାଗୁଚି।
ହଁ ମସଲାରେ ବାଦାମଟା ବାଟିଲେ
ସେ ରାଇତାରେ ଉହୁଁ ସ୍ୱତନ୍ତ୍ର କଥା କହୁଛି ରାଇତ ଯୋଉଟା ଆମର ଉ ପକାଇ ପକାଇଲେ କୁଆଡେ ଭଲ ଲାଗୁ ସେ।
ଆଜ୍ଞା।
ଆପଣଙ୍କର ବାଦାମୀ ଫଦାମୀ ଚାଷ ସେଠି ହଉଚି ନା?
ହଁ ଆମ ଶାଶୁଘର ଆଡେ ବାଦାମ ଚାଷ ବହୁତ ହୁଏ।
ଆପଣ ଏବେ କୋଉଠି ଅଛନ୍ତି କି?
ମୁଁ ମୋ ଶାଶୁ ଘରେ ମୋର ବାହାଘର ସରିଛି ମୋ ଶାଶୁ ଘରେ ଏବେ ଅଛେ।
ଆଛା ଉଁ ଆପଣ ସାଢେ ବାଦାମ ଚାଷ ହୁଏ ତାହେଲେ।
ଆଜ୍ଞା ଆମେ ଶାଶୁ ଘରେ ବହୁତ ବସଚାଷ ବାସ ହୁଏ।
ଆମର ଟିକେ ଆମର ତ ଟିକ ନଈକୂଳିଆ ଆମର ଏଠି ସବୁ ପ୍ରକାର ପରିବା ହୁଏ। ସବୁ ପ୍ରକାରେ କୋଉ ପରିବା ମାନେ କିଣିବାକୁ ପଡେନି। ଆମର ପୋଟଳ ବାରିରେ ପୋଟଳ ହୁଏ ବାଦାମୀ ହୁଏ ଭେଣ୍ଡି ହୁଏ ବାଇଗଣ ହୁଏ ସବୁ ହୁଏ।
ଆମର ଏପଟେ ନଈ ଅଛି କିନ୍ତୁ ଟିକେ ଦୂର ପାଳରେ ସବୁ କରନ୍ତି ଆମେ ଶୁଣିଛୁ ହେଲେ ଯାଇକି ଦେଖିନୁ ଆଉ।
କ ହଁ କାକୁଡି ବାରି କାକୁଡି ଟା ଭଲ ଲାଗେ ଖାଇବା ପାଇଁ।
ଏବେ ତ କାକୁଡି ବାରିରେ ଗଛ ଲଗେଇ ଦିଅନ୍ତୁ ହେଇଯିବ। ଏଇଟା ଆଉ ମାସ ଗୋଟେ ମାସ କି ଦି ମାସ ପରେ ଏବେ ଲଗେଇ ଦିଅନ୍ତୁ ତାପରେ କାକୁଡି ଫଳିବ ଆଉ। ଭାଲୁକୁଣି ଓଷା ସେଇ ଟାଇମକୁୁ କାକୁଡି ଫଳିବ ଆଉ।
ଆଚଛା ଏଇ ଟାଇମରେ ଗୋଟା ଭଲ ଜିନିଷ ଖାଇବା କଥା ଏଇ ମାସରେ। ଆ ଜାମୁ କୋଳି।
ହଁ ହଁ ମୁଁ ଜାମୁ କୋଳି ଖାଏନି।
କାହିଁକି ଖାନ୍ତି ଦେହ ପାଇଁ ଭଲ ନା ଟିକେ ଏଟା ପେଟ ସଫା ହେଇଯାଏ ବର୍ଷ ବର୍ଷ କୁ ଥରେ ଯାହା। ଖାଇବା କଥା ଡକ୍ଟରମାନେ ଡାକ୍ତରମାନେ କହୁଛନ୍ତି।
ହଁ ମୁଁ ଜାଣିଛି ସେଟା ଭଲ। ତା ମଞ୍ଜି ଟା ବି ପେଟ ଖରାପ ହେଲେ ତା ମଞ୍ଜି ଟା ମାନେ ଉ ବାର୍ ବାରେ ଉଁ ଝାଡା ହଉଥିଲେ ତା ମଞ୍ଜି ଟା ବି ଶୁ ମାନେ ଆମେ ମଞ୍ଜି ଟା ଫୋପାଡି ଦଉଛେ। ସେ ମଞ୍ଜି ଟାକୁ ଧୋଇକି ଶୁଖେଇକି ତାକୁ ପାଉ ମାନେ ଚୁନା କରିକି ରଖିଲେ।
ଆଜ୍ଞା।
ଝାଡା ହଉଥିଲେ ତାକୁ ଖାଇଲେ ସେଟା ବି ଭଲ।
କଥା କହିଲେମତେ।
ମୁଁ ବି ଜାଣିନଥିଲି ମୁଁ ଏଟା ମୋ ଶାଶୁଙ୍କ ପାଖରୁ ଶିଖିଥିଲି।
ମୁଁ ବି ଶୁଣିଥିଲି ଯେ ପିଜୁଳି ପତ୍ର ଟା କଷି ପିଜୁଳି।
ହଁ କଷି ବପିଜୁଳିପତ୍ର ଖାଇଲେ ବି ଭଲ, ଏଟା ବି ମଞ୍ଜି ଟା ବି ଖାଇଲେ ଭଲ।
ହଁ ଏମିତି ତ ଆମର ଆୟୁର୍ବେଦିକିରେ ଆମର କେତେ ଉ ଦେ
ସବୁବେଳେ ମେଡିସିନ ଖାଇବା ଟା ମାନେ ଔଷଧ ଖାଇବା ଟା ଭଲ ନୁ
ଆଉ ମଝିରେ ମଝିରେ ମାନେ ଦେଶୀ ଚିକିତ୍ସା ଟା ବି କରିବା ଭଲ।
ଆଛା ଯା ହୋଉ। ଆପଣଙ୍କ ସହିତ କଥା ହେଇକି ଭାରି ଭଲ ଲାଗିଲା। ଆପଣଙ୍କ ସହିତ ପୁଣି ଆଉ ଥରେ କଥା ହେବି।
ଆଜ୍ଞା।
ହଉ ଯାଆନ୍ତୁ ଏବେ ବି ଟା ଖାଇବା ଟାଇମ୍ ହେଇଗଲାଣି ଖାଇଦେବେ। ମୁଁ ବି ଯାଉଛି ମୋ ମା ଡାକୁଛନ୍ତି ଖାଇବା ପାଇଁ ଖାଇଦେବି। ଠିକ୍ ଅଛି ପୁଣି କେତେବେଳେ ମନେପଡିଲେ ମତେ କଲ କରିବେ ଆଉ।
ଆଜ୍ଞା।
ହଉ ତାହେଲେ ରହିଲି। ନମସ୍
ଆଜ୍ଞା ନ ନମସ୍କାର।